ହ୍ୟାଲୋ। ହଁ।
ତମ ନାଁ ଶୁଶ୍ରୀ ନା ଆଉ କଣ?
ହୁଁ ହୁଁ, କହବିି ପରେ।
ଓ ହଉ ଆଉ।
କଣ କରୁଚ?
ଏଇ ବସିଚି, ମୋ ସାଙ୍ଗ ଗୋଟେ କଲ୍ କରିଥିଲା। ମୁଁ ତାରି ସହ କଥା ହଉଥିଲି କଲ୍ ଆସିଲା।
ଓହୋ। ମାନେ ଏମତି ନର୍ମାଲ କଲ ନା, କୋଉ କଲ?
ହଁ ହଁ ନର୍ମାଲ କଲ।
ଓହୋ।
ଆଉ ଆପଣ କଣ କରୁଛନ୍ତି?
ମୁଁ କିଛି ନାହିଁ। ଏବେ ବାହାରକୁ ବୁଲି ଯିବା ପାଇଁ
ମତେ ଆପଣଙ୍କ ଭଏସ ଗୋଟେ ବ୍ଲଗର, ମତେ ଲାଗୁଛି ଟିକେ ଶୁଣିଲା ଟାଇପର ମାନେ ଚିହ୍ନା ଚିହ୍ନା ଭଏସ। ମୁଁ କିନ୍ତୁ ଜାଣି ପାରୁନି।
ଶୁଣିଥିବେ, ଦେଖିବିଥିବେ। ସୋସିଆଲ ମିଡିଆରେ ଦେଖିଥେବେ।
କହିବି କି କଣ ଆକାଉଣ୍ଟ ନା?
ଇଏ ଏଥିରେ କହିପାରିବେନି ଏଇଟା ସବୁ ରେ
ଓହୋ ଆଚ୍ଛା ଆଚ୍ଛା ଭଲ ଆପଣଙ୍କର ତ ବଢିବେ।
ହ ନାଇଁ ନାଇଁ। କିଏ ଆସିକି ପୁଣି ରିପୋର୍ଟ କରିଦେଲେ।
ହଉ ପରେ କହିବେ କିନ୍ତୁ ମୁଁ ଶୁଣିଲା ଶୁଣିଲା ଭଳିଆ ବହୁତ ଲାଗୁଛି।
ହୁଁ ହୁଁ ଆପଣଙ୍କ ଭୟସ ବି ଭଲ ଅଛି, କଣ କହିଲେ?
ଭଲ ଅଛି ବୋଲି କୁହନ୍ତୁନି ପ୍ଲିଜ, ନା ମୁଁ ଜାଣିଛି ମୋ ଭୟସ କେମତି।
ହେରେ ଭଲ ଅଛି, ଆପଣ ଗୀତ ଗାଆନ୍ତି କି?
ନା ତ।
ଗାଉଥିବେ ମତେ ଲାଗୁଛି ଗୀତ ଗାଉନଥିବେ କିନ୍ତୁ ଡାନ୍ସ କରୁଥିବେ।
ହଁ ଆପଣ କେମିତି ଜାଣିଲେ?
ଖିଲି ଖିଲି ହସରୁ ଜଣା ପଡୁଛି ଯଉମାନେ ଡାନ୍ସ କରନ୍ତି ନା ସେମାନେ ସବୁବେଳେ ମାନେ ଟିକେ ଏନର୍ଜେଟିକ ଥାଆନ୍ତି।
ଆଚ୍ଛା। ମୁଁ ସେମିତି ପ୍ରଫେସନାଲ ନୁହଁ ଏମିତି ମିରର ଆଗିରେ ଟିକେ ମୁ ନିଜେ ନିଜେ
ଭା ଆଚ୍ଛା। ଆଚ୍ଛା ଆଚ୍ଛା ବଢ଼ିଆ ବଢ଼ିଆ, ଆଉ କଣ ଆପଣଙ୍କର ହବି?
ହବି ଡ୍ୟାନ୍ସ କରିବା ଆଉ ଲେଖା ଲେଖି ଟିକେ କରେ।
ଲେଖା ଲେଖି ମାନେ କଣ କବିତା?
ହଁ ହଁ କବିତା କିଛି ମାନେ ଇଏ ହେରିକା ବି କଣ ସେଇଟାକୁ କୁହନ୍ତି? ମାନେ କ୍ୟାପସନ କ୍ୟାପସନ ହଁ ସେମିତିଟା।
ସ
ଆଉ ବୁଲାବୁଲି କରିବାକୁ ବହୁତ ଭଲ ଲାଗେ। ସେଟା ବି ଗୋଟେ ପ୍ରକାର ହବି। ସନ୍ଧ୍ୟା ହେଇଯିବ ମାନେ ମୁଣ୍ଡ କିଛି କାମ କରିବନି।
ହୁଁ ଏବେ ଘରେ ଅଛ ବୋଲି ବୁଲିବାକୁ ଯାଇପାରୁନ ନା।
ନା ଏବେ ଯାଇପାରୁନି ଏବେ ଭାଇ ମାନେ ଯେତେବେଳେ ତାଙ୍କ ଇଚ୍ଛା ହଉଛି ତ ଟିକେ ନେଇଯାଉଛ
ହ
ଯେତେବେଳେ ତାଙ୍କୁ ବିବେକ ବାଧା ଦଉଛି କି ପିଲା ଟା ରହିଗଲାଣି
ହଁ ହଁ ସେତେବେଳେ ଟିକେ ଦୟା କରିକି ନେଇଯାଉଛନ୍ତି।
ହଁ ଦୟା ଦେଖେଇକି ନେଇଯାଉଛନ୍ତି।
ହଁ।
ସେଇଟା ବି ତାଙ୍କ ମୁଡ ଉପରେ ଡିପେଣ୍ଡ କରେ।
ଠକି ଦଉଛନ୍ତି ତାହେଲେ ଆଉ।
ବହୁତ। ମାନେ ଏମିତି ମୁଁ ଯଦି ଘରେ ରହିକି ବୋରିଙ୍ଗ ହେଇଯାଆନ୍ତି ତ ମୋ ମୁଣ୍ଡ କାମ କରନ୍ତା ନି। ଏବେ ଟିକେ ବୋରିଙ୍ଗ ହବା ପାଇଁ ଟାଇମ ମିଳୁନି ନା ତ ସେଇ ଲାଗି ଠିକଠାକ ଚାଲିଛି। ମାନେ ବ୍ୟସ୍ତ ଜୀବନ ଟା ବହୁତ ପସନ୍ଦ ମତେ ଆଉ କିଛି ଓଭର ଥିଙ୍କ କରିବାକୁ ଟାଇ ମିଳିବନି।
ହଁ ସେଇଟା ତ ବଢିଆ ସବୁବେଳେ କୌଣସି ନା କୌଣସି ଜିନିଷରେ ମାନେ ବିଜି ରହିବାର ଅଛି।
ହଁ। ନହେଲେ ମୁଁ ଯୋଉ ସେଇ ସି ଡ୍ରାମା ଡ୍ରାମା ଦେଖେନି ଦେଖି ଦେଖି କାନ୍ଦୁଥାଏ ତା ଚାଲିଥାଏ ସେ ଗୋଟେ ଯାତ୍ରା ଚାଲେ। ହଁ ମୁଁ ଗୋଟେ ଉଇକ ଶୋଇନି ମୁଁ ଏତେ ଆଡିକଟେଡ଼ ହେଇଥିଲି ଗୋଟେ ୱିକ୍ ମୁଁ ସୋଇନି ମାନସ ରହୁଥିଲି। ଆଗକୁ ସେମିଷ୍ଟାର ଥାଏ ମୁଁ କହିଲି
ମାନେ ନୂଆ କିଛି ଆସିଲେ ମାନେ ଗୋଟେ ସିଜନ ପୁର ରାତିରେ ହିଁ। ସାରି ଦଉଥିବ ଲାଗୁଛି। ଏଟା ବି ଗୋଟେ ଟ୍ୟାଲେଣ୍ଟ।
ନା ଡିଲେ ନୁହଁ ଏଇଟା ସବୁ ଫାଲତୁ କାମ।
ତମେ ଘରେ କେତେ ଭାଇ ଭଉଣୀ
ଘରେ ମୁଁ ଆମର ଜଏଣ୍ଟ ଫାମିଲି ମୋର ଗୋଟେ ସାନ ଭଉଣୀ। ଆଉ ମୋ ବଡ ବାପଙ୍କର ଦି ଜଣ ପୁଅ।
ସମସ୍ତେ ଏକାଠି ରୁହ। ବଢିଆ ତ ଆମର ବି ଜଏଣ୍ଟ ଫାମିଲି।
ଆଚ୍ଛା ଭାଇ ଭଉଣୀ?
ମୋର ଗୋଟେ ଭଉଣୀ ଅଛି ସାନ ସେ ଏବେ କଲେଜ ପଢୁଛି ପ୍ଲସ୍ ଥ୍ରୀ ଫାଷ୍ଟଇର।
ହୁଁ ହୁଁ।
ଆଉ ବାପା ମା ଦାଦା ଖୁଡ଼ି ଅଛନ୍ତି ଆଉ ଜେଜେ ବାପା ଜେଜେ ମା ବି ଅଛନ୍ତି।
ହଁ ବଢିଆ।
ବହୁତ ଜଣ ରହନ୍ତି ଦାଦା ଖୁଡି ମୋର ଦିଟା ଦାଦା। ତାଙ୍କ ଫାମିଲି ସମସ୍ତେ ଏକାଠି ରହୁ ହ
ବଢିଆ ଜେଜେ ଜେଜେମା ଯୋଉଠିଥିବେ ସେଇ ଘରଟା ହିଁ ଘର।
ତୁମର ଯଦି ତମେ ପରା ପୁରୀରେ ପଢିବ।
ହୁଁ।
ଯେ ତମର କଲେଜ ଖୋଲୁ ଖୋଲୁ ରଥଯାତ୍ରା ହେଇଯାଇଥିବ କି?
ହଁ ରଥଯାତ୍ରା ପରେ।
ଓହୋ ତାହେଲେ ଦେଖିପାରିବନି ନା।
ନା
ହଁ ନହେଲେ ଦେଖିବ ପରିଥାନ୍ତ।
ହୁଁ ୟା ପରେ ରହିଲେ ଦେଖିବି ଆଉ।
ହୁଁ ମୁଁ ତ ଭୁବନେଶ୍ଵରରେ ଚାରି ବର୍ଷ ରହିଲି। କିନ୍ତୁ କେବେ ଦେଖିବାକୁ ଯାଇ ପାରିଲ ନା
ହ ମାନେ ସେଠି ବହୁତ ଭିଡ ବି ହୁଏ ତ
ହଁ।
ମୁଁ ତ ଘରେ କହୁଥିଲି। କି ଏଇଥର ଯିବା କହିଲେ ନା ନା ସେ ବହୁତ ଭିଡ ଯିବାନି।
ହଁ ବହୁତ ଭିଡ ହୁଅନ୍ତି ଅତି ଅତି ଭିଡ ମାନେ ଦଳିଦେବେ ପୁରା କେତେ ଜଣ ତ ମରି ବିି ଯାଆନ୍ତି ସେଠି
ଏତେ ଦିନ କଷ୍ଟ କରି ପାଠ ପଢୁଥିଲି ଦଳା ଚକଟାରେ ମରି
ହୁଁ।
ମୋ ସାଙ୍ଗଟାରୁ ମୋର ଯୋଉ ରୁମ ମାନେ ରହିବୁ। ତାର ମୋର କଥା ହଉଥିଲୁ କି କଣ କଣ ମାନେ କେମିତି କଣ ରହିବା। କହିଲା ଭ ସେଟା ତ ଟୁରିଷ୍ଟ ପ୍ଲେସ ସେଠି ତ ଚୋର ପ୍ରବଳ ଥିବେ ଆମ ରୁମ ଯଦି ଆସିକିଏ କଣ ବାଡେଇଲା ଆମେ ଖୋଲିଦବା ଏତେ କଷ୍ଟକରି ପାଠ ପଢୁଥିବା। ଲାଷ୍ଟୁ ଚୋର ମାର ମୁୁରା ଦେବେ ଆଉ।
ନାଇଁ ସେଇ ଟାଇମ ରେ ସେଠି ପୋଲିସ ବହୁତଆକ୍ଟିଭ ଥାନ୍ତି।
ହଁ ଆଉ ମୋର ଯୋଉ ବି ମୁଁ ଦିଟା ଦ ହଁ ହଉ ମାନେ ପୁରୀର ଟିକେ ପୋଲି ମେ ହ ଟିକେ ଟୁଷ୍ଟ ପ୍ସ ଟା ନା ହଁ ସବୁଠୁ ମାନେ କହିବାକୁ ଗଲେ ପୁରୀର ପୁରୀ କହୁଛି ଆମ ଓଡିଶାର ସେଇଟା ଗୋଟିଏ ଗୋଟେ
ହଁ ମାନେ ପ୍ରସିଦ୍ଧ ସ୍ଥାନ ପ୍ରାୟ ଓଡିଶା ବାହାରୁ ବି ଲୋକ ଆସନ୍ତି। ଜଗନ୍ନାଥ ପ୍ରଭୁଙ୍କୁ ଦର୍ଶନ କରିବା ପାଇଁ।
ହଉ ଆତଙ୍ଗ ଵାଦି ବି ଟିକେ ସେଇଠି ଥାନ୍ତି ନା ତ ପୋଲିସ ମାନେ ସେପାଇ ଆକ୍ଟିଭ ଥାନ୍ତି ହଁ।
ଓହ ହ
ସମସ୍ତଙ୍କର ତ ନଜର ସେଇଠି ପୁରୀରେ।
ତମ ଘର ଟା ମାନେ ଏମତି ଟାଉନ ଏରିଆ ନା ଗାଁ ଗହଳି ଏରିଆ?
ଟାଉନ ଗାଁ ଗାଁ ହିଁ ଆମର।
ଗାଁ ଗୋଟେ ପାଖରେ ଜଙ୍ଗଲ ଅଛି।
ନା ଜଙ୍ଗଲ ନାହିଁ।
ନଦୀ ରଖ।
ଯଙ୍ଗଲ। ନାଇଁ ଗାଁ ଯେମିତି ଆପଣ ଗାଁରେ ରୁହନ୍ତି ତ କେବେ କେବେ?
ମୁଁ ତ ଗାଁ ରେ ରୁହେନିଁ ମୁଁ ଟାଉନ ରେ ହିଁ ରୁହେ।
ପିଲା ବେଳକୁ ମାନେ ଟାଉନ ରେ ହିଁ ମୋର ଜନ୍ମ ପୁଣି ମୁଁ ଭୁବନେଶ୍ଵର ପୁଣି ବାଙ୍ଗାଲୋର ହାଇଦ୍ରାବାଦ ଏମିତି ମୋର ଚାଲିଥାଏ ସହର ଖାଲି ସହରରୁ ସେ ସହର ଏମିତି ଚାଲିଥାଏ।
ସେଇ ଲାଗି କହୁଛନ୍ତି ଜଙ୍ଗଲ ଅଛି ନା ମାନେ ଗଛ ମିଛ ବହୁତ ମାନେ ମାନେ ବାଡି ଫାଡି ଅଛି ବାକି ଜଙ୍ଗଲ ନୁହଁ ଆମର।
ଗାଁ କହିଲେ ମତେ ସେଇଆ ମନେ ପଡେ କି ଜଙ୍ଗଲ ଥିବ ଆଉ ସେ ନାଳ ଛପ ଉପର ଥିବ ଆଉ ମାନେ ଏମତି ନଦୀ ଥିବ ମାନେମିତି ଗୋଟେ ପାହାଡ ଥିବ ଯେମିତି ଯୋଉ
ଆମର ପାହାଡ ନାହିଁ ପରା ଭଦ୍ରକରେ ଭଗବାନ ପାହାଡ ଦେଲେନି କେଉଁଝର କ ଦେଲେ ବାଲେଶ୍ୱର କୁ ଦେଲେ ସେ ଯାଜପୁର ଆଡକୁ ବି ଦେଲେ କିନ୍ତୁ ଆମକୁ ଦେଲେନି।
ଭଦ୍ରକରେ ପାହାଡ ନାହିଁ ଜମା? ଭଦ୍ରକ ରେ ବୁଲିବା ଜାଗା କଣ ଅଛି?
ଅ ଆଖଣ୍ଡଳମଣି ଆରଡି ଶୁଣିଛନ୍ତି?
ନାଇଁ ଶୁଣିନି।
ଆପଣ ଟିକେ ଦୂର ହେଇଯାଉଛନ୍ତି ତ ଜାଣିନଥିବେ ଆଉ କଣ ଏମିତି କି ଆଉ ସେମତି ନାହିଁ ନେଚର ଜାଗା ତ
ଭଦ୍ରକ ରେ ସାଙ୍ଗମାନେ ଅଛନ୍ତି ଯେ ସେତ କେବେ ଯାଇନଁ ବୁଲିବାକୁ।
ହୁଁ। ଭଦ୍ରକରେ ରାମ ନବମୀ ଧରେ କେବେ ଦେଖିବାକୁ ଆସିବେ ବହୁତ ଭଲ ହୁଏ।
ହଁ ହଁ ଏଇଟା ଏଇଟା ଶୁଣିଛି। ରାମନବମୀ ବିଷୟରେ ଶୁଣିଛି। ବହୁତ ଧୁମଧାମରେ ହୁଏ ଜୋରଦାର ହୁଏ ପାଇଁ
ହୁଁ।
ଏବେ ଏବେ ହେଇଥିବ ନା? ସରିଯାଇଥିବ?
ହଁ, ଏପ୍ରିଲ ମାସ।
ହଁ ପଣା ସଂକ୍ରାନ୍ତି କିଛି ଦିନ ଆଗରୁ ଯଦି।
ହଁ, ଆପଣଙ୍କର ଘର ସମ୍ବଲପୁର?
ହଁ ମୋର ସମ୍ବଲପୁର।
ସେଠି ତ ବହୁତ ସାରା ଅଛି ବୁଡିବା ଯାଗା। କେବେ କିନ୍ତୁ ଯାଇନି ମୁଁ। ଚାନ୍ସ ମିଳିଲେ ନିହାତି ଯିବି। ଆଉ ଟିକେ ବଡ ହେଇଗଲେ ଯିବି।
ହୁଁ ହୁଁ, ଆରେ ବୁଲିବା ଖର୍ଚ୍ଚ କିଛି ନାହିଁ ଏପଟେ। ମାନେ ପୂର୍ବ ଓଡିଶା ପଟେ ଟିକେ ଖର୍ଚ୍ଚ ଅଛି। ପଶ୍ଚିମ ଓଡିଶାରେ ଖର୍ଚ୍ଚ ନାହିଁ ଆଉ ଲୋକ ବି ଏଠି ଭଲ।
ହୁଁ। ସମ୍ବଲପୁର ଚାଉଳ ବରା ଫେମସ ନା?
ହଁ ଚାଉଳ ବରା ଫେମସ।
ମୁଁ ରିଲସ ରେ ଦେଖିଛି। ମୁଁ କେବେ ଗଲି ନିହାତି
ଚାଉଳ ବରା, ସଡସ୍ଵତୀଆ ଏଇଗୋର୍ଷ ସେଇଟା ଗୋଟେ ମାନେ ଏପଟେ ଫେମସ। ନାଇଁ ନାଇଁ, ସେଇଟା ଗୋଟେ ହଁ ମିଠା ଟାଇପ ର ଗୋଟେ ମାନେ ଛାଣିକି ବନ ମାନେ କଉ ଗୋଟେ ତାର ଅଲଗା
ମୁଁ ହଁ ହଁ ମୁଁ ବୁଝିଲି। ଉଁ ସେଟା ଗୋଟେ ହ୍ୟାଇଟ କଲର ର ଗୋଟେ ପତ ତଳେ ରହିଥିବ ନା?
ହଁ ପୁରା ପୁର ପୁରା ସରୁ ହେଇଥିବ ଆଉ ହ ହଁ ଜାଲ ଜାଲ ଭଳିଆ
ହଁ ହଁ ହଁ ହଁ ଝୋଟି ପକେଇଲା ଭଳିଆ।
ହଁ ହଁ ଝୋଟି ପକେଇଲା ଭଳିଆ।
ମୁଁ ଦେଖିଛି, କିନ୍ତୁ ନା ଟା ମୋର ମନେ ନଥିଲା। କହିଲେ ଯେମିତି, ସେଟା କେମିତି ଲାଗେ?
ସେଟା ଭଲ ଲାଗେ ନାଇ। ସେଇଟା ଚାଉଳରୁ ଆଉ ଗୋଟେ କଣ ଗୋଟେ ଗଛ ଅଛି। ତାର ସେଥିରୁ ବାଟିକି ବନା ହୁଏ।
ହିଁ ହିଁ।
ଚାଉଳ ବରା ଟା ଫେମସ ପ୍ରାୟ ଖାଆନ୍ତି।
ହୁଁ। ଏବେ କୋଉଠି ଅଛନ୍ତି ଆପଣ ଭୁବନେଶ୍ୱର ରେ?
ହଁ ହଁ, ଭୁବନେଶ୍ଵରରେ।
ଫ୍ୟାମିଲି ବି ଭୁବନେଶ୍ୱରରେ ରହୁଛନ୍ତି?
ନାଇଁ ନାଇଁ ଫ୍ୟାମିଲି ଫ୍ୟାମିଲି ତ ମୋର ସମ୍ବଲପୁରରେ ରୁହନ୍ତି।
ଓ ଆଛା ଟାଇମ ହେଇଯାଇଛି।
ଓକେ ଓକେ ରହୁଛି। ହ୍ୟାଲୋ। ହାଲୋ ଟାଇମ ହେଇନି ତ? ବାର ମିନିଟ କରିବାର ଅଛି, ବାର ମିନିଟ କଲେ ହଁ। ବାର ମିନିଟ କଲେ ମାନେ ଫୁଲ ଆମାଉଣ୍ଟ ଟା ମିଳେ, ହିଁ।
ମୁଁ ତ ତାହେଲେ ଏତେ ଦିନ ହେଲା ବୋକା ଥିଲି।
ଏ ହେ ହଁ ଆମକୁ ସେ କହିଥିଲେ କି, ଏଗାର ରୁ ବାର ମିନିଟ୍ ରଖିବ ଯେ ଫୁଲ୍ ଆମାଉଣ୍ଟ ମିଳିବ ବାକି।
ଓହୋ ଆଚ୍ଛା ହଉ।
ୟା ପରେ ତମେ ଥରେ କଲ୍ କରିଦବ ଆଉ।
ହୁଁ, ହୁଁ, ହୁଁ, ହୁଁ।
ତମର ବି ତମର ଆଉ କେତେ ପାଖି ଅଛି?
ମୋର ଆଉ ଦି, ତିନିଟା ନାଇଁ ଚାରିଟା
ଓହୋ ମୋର ବି ସେଇଭଳିଆ ଅଛି। ସାରି ଦବା ଆଉ।
କଣ?
ସାରି ଦବା କହୁଛି।
ହୁଁ, ହୁଁ, ହଁ। ଏଇ ସଣ୍ଡେ ଯାଏ ଟାଇମ୍ ଅଛି।
ହଁ, ଏଇ ସଣ୍ଡେ ଯାଏ ଟାଇମ୍ ଅଛି।
ଆଉ ଆପଣ କଣ ପ୍ଲାନ୍ କରିୁଛନ୍ତି କୁଆଡେ ଯିବେ ସନ୍ଧ୍ୟାରେ।
ସନ୍ଧ୍ୟାରେ ମୁଁ ଖାଲି ପଦାକୁ ଯିବି ମାନେ ବାଇକ ରେ ସାଙ୍ଗମାନଙ୍କ ସହିତ ଯିବି।
ହୁଁ, ହୁଁ।
ଆଉ କିଛି ଦ ଏମିତି ତ ମେଘୁଆ ପାଗ ବି କରିଛି ଥଣ୍ଡା ବି ଲାଗିବ ଆମ ଆମ ଘର ପାଖରେ ମହାନଦୀ ଅଛି ନା
କେଉଠି ସମ୍ବଲପୁରେ?
ହଁ, ହଁ ମହାନଦୀ ଅଛି ହୀରାକୁଦ୍ ଡ୍ୟାମ୍ ସମଲେଇ ମନ୍ଦିର ସମଲେଶ୍ୱରୀ ମନ୍ଦିର।
ହୁଁ।